ହାଲୋ। ଗୋ
ହଁ!
ଓ
ତମର୍ ତ କମ୍ପ୍ଲିଟ୍ ହେଇଗଲା ଆଉ।
ହଁ! କମ୍ପ୍ଲିଟ୍ ହେଇଗଲା।
ତମର ଆଉ କେତଟା ବାକି ରହିଲା?
ମୋର ଅଠରଟା କମ୍ପ୍ଲିଟ୍ ହେଲା ଆଉ, ଏଇଟା ଆଉ ମିଶିକି ଉଣେଇଶ୍ ଟା। ହଁ!
ହଁ! ଆଉ, ଆଉ କ--କରେଣ୍ଟ୍ ଅଛି?
ନାଇଁ, ପଳେଇଚି। ଆଉ କଣ? ହିରେ
ଖାଇବୁ ଏବେ ହେଇ ତ ଆଠଟା ନଅଟା ବେଳକୁ ଖିଆ ପିଇଆ ହବ ଆଉ। ହଁ-ଅ-ଅ-ଅ, ହୁଁ
କଣ କହିଲ?
ଲେଟ୍ ନାଇଟ୍ ରେ ଶୁଅ ନା ଜଲଦି ଶୋଇପଡ଼?
ନା, ନା ଜଲଦି ଶୋଇପଡେ, ଜଲଦି ଶୋଇପଡେ ଜଲଦି ମାନେ କଣ ସେଇ ଏଗାର୍ ଟା।
ହୁଁ, ଉଠେ-ଏ-ଏ-ଏ ଉଠେ ମୋର ତ ଏବେ ଏଇ ଏ ମୁଁ ଏ ତର ମାନେ ଅ ମାନେ ଆଜି ତ କାମ ଥିଲା ବୋଲି ସାତଟାରେ ଉଠିଲି। ଥାଉ ନହେଲେ ସେଇ ଆଠଟା ବେଳେ ହିଁ ଉଠେ। ହ ହ୍ୟାଲୋ,
ହଁ।
ହଁ, ଏମତି ଆଉ।
ନେ-ଏ-ଏ-ଏ ଇ ଏ ତାପରେ ଇଏ ହେଲା ଠାରୁ ପାଠ ପଢା ଗଲା ଠାରୁ ପୁଣି ଚେଞ୍ଜ ହେଇଯିବ।
ହଁ, ହଁ ଚେଞ୍ଜ ହେଇଯିବ ଏଇ ରଜ ଠାରୁ ଟିକେ ମାନେ ଏପଟ ସେପଟ ନହେଲେ ପୁଣି ଷ୍ଟାର୍ଟ ହେଇଯିବ ପାଠ ପଢା ଠିକ୍ ଠାକ ହେଇଗଲେ। ମୁଁ ସକାଳୁ ଉଠିକି ପଢି ପାରେନି। ମୁଁ ଯଦି ପଢିବି ସେଇ ଲେଟ ଯାଏ ଯଦି ପଢିବି ପଢିବି ହେଲା। ଆଉ ଲେଟ୍ ଯାଏ ପଢିବି ମାନେ କଣ ସେଇ ତିନିଟା ରାତି। ତିନିଟା ଚାରିଟା ଯାଏ ଏମିତି ପଢେ। ହେଲା, ଆଉ ଜମା ସକାଳୁ ଉଠିକି ଜମା ପଡି ପାରିବିନି।
ରାତିରେ କେତେଟା ଯାଏ ପାଠ ପଢ଼?
ରାତିରେ ବା କହିଲି ସେଇ ତିନିଟା ଚାରିଟା ଯାଏ।
ହୁଁ, ଆକଚୁଇଲି ଏ-ଏ-ଏ ମାନେ ତିନିଟା ଚାରିଟା ଯାଏ ପଢ଼ି ପାରିବି ଭୋଅରୁ ଉଠିକି ପାଠ ପଢ଼ି ପାରିବିନି।
ନା, ମୁଁ ଜମା ମତେ ମାନେ ରାତିରେ ମତେ ନିଦ ଲାଗିବନି ମୁଁ ପଢିବି ସକାଳୁ ଯଦି ଉଠିକି ପଢିଲି ତାହେଲେ ମତେ ନିଦ ଲାଗିବ।
ମୁଁ ରାତିରେ ରାତିରେ ଏତେ ସମୟ ଯାଏ ଚେଇକି ମାନେ ପଢ଼ି ପାରିବିନି।
ଓହୋ, ମୋର ବା ସକାଳୁ ଉଠିକି ପଢିଲେ ମୁଁ, ମୁଁ ତ ଜାଣିନଥିଲି ମାନେ ମୁଁ ମୁଁ ଏମତି ରାତିରୁ ସକାଳେ କେବେ ମାନେ ପଢେନି ହେଲା, ଏଇ ଟେନ୍ଥ ଟାଇମ ରୁ ଟିକେ-ଏ-ଏ ଚେଞ୍ଜ ହେଇଗଲା ଟେନଥ୍ ରେମୁ ଫାଷ୍ଟ ଫାଷ୍ଟ ପଢିଲି ସେମତି ସକାଳୁ ଉଠିକି ଜମା ଇଚ୍ଛା ହବନି ମାନେ ମୁଣ୍ଡ ଫୁଣ୍ଡ ବିନ୍ଧିବ। ତାପରେ ମୁଁ କହିଲି ନା ଇଏ ତ ମୁଣ୍ଡ ଫୁଣ୍ଡ ବିନ୍ଧୁଛି ରାତିରେ ପଡିବି ତାପରେ ରାତିରେ ପଡିଲା ଠାରୁ ତ ରାତିରେ ପଢି ହେଲା ବଲସେ।
ଯାହାକୁ ଯଉଟା ସୁବିଧା ହଉଛି ଆଉ। ସେ ବି ରାତିରେ ପଡୁନି। ମୁଁ କିନ୍ତୁ-ଉ-ଉ-ଉ ସତ କଥା କହୁଚି ମୁଁ ନା ରାତିରେ ପଢ଼େ ନା ମାନେ ଭୋରୁ ଉଠିକି ପଡେ ଆଉ କିନ୍ତୁ ଏକ୍ଜାମ ବେଳେ କିଛି ଦିନ ମୋ ମାନେ ଭୋରୁ ଉଠିକି ପଡିିଦେମି କଷ୍ଟେ ମଷ୍ଟେ ତ ରାତ୍ରି ଦିନ ତ ଏମିତି ଦିନ ସାରା ଭିତରେ ଯେତେବେଳେ ସାଙ୍ଗଟେ ମିଳିଲେ ଆଉ ପଡିଲି। ମୁଁ କିନ୍ତୁ ଯେତିକି ସମୟ ପଡିବି ଅ ଟାଇମ ପଢିବି କିନ୍ତୁ ଯୋଉ ଟାଇମଟା ପଢ଼ିବି ଯେମିତ ଭଲସେ ପଢିବି।
ହଁ ହଁ ହଁ। ସେଇଟା ଭଲ ନା।
ଶାଶୁ ରାତି ସେତ ଛୋଟରୁ କରିଦେଇଛନ୍ତି, ମୁଁ ମାନେ ଏତେବେଳେ କିନ୍ତୁ ଏତେବେଳୁ ହ, ଦିନ ଖାଲି ହିଁ ହିଁ ହିଁ ହିଁ ବହୁତ ବେଳେ ବେଳି ଶୋଇପଡେ ମାନେ ସ୍କୁଲ ବେଳରୁ ହିଁ ସ୍କୁଲ ବେଳେ କଣନା ଆଁ ସକାଳେ କୋଚିଂ ଗଲି କୋଚିଂ ରୁ ଆସିବି ଗା ସକାଳୁ ଗାଧେଇ ପଡିକି ଯାଇଥିବି। ଆଁ ଆସିବି ଖାଇକି ସାଙ୍ଗ ସାଙ୍ଗେ ସ୍କୁଲକୁ ଯିବୁ। ସ୍କୁଲକୁ ଯିବୁ ରିସେଷ ବେଳେ ଆସିବୁ ଯୋଉ ଘରକୁ ଖାଇବାକୁ
ହଁ।
ଯଉ ସକାଳୁ ଦିଟା ପାଠ ଯାଇଥିବ ସେ ବହିଖଣ୍ଡ ଦେବୁ ଘରେ ରଖିଦେବୁ। ଯଉଟା ଆର ମାନେ ଚାରିଟା ବେଳେ ଥିବ କିମ୍ବା ଟିୟୁ ସେ କୋଚିଂରେ ଯଦି ନ ନେଇଥିବ ରୁଟିନ ଯାହା ଥିବ ତାକୁ ନେଇକି ପଳେଇବ। ପୁଣି ଚାରିଟାରୁ ସିଆଡେ ସିଆଢୁ କୋଚିଂ ଯାଉ କୋଚିଂ ଯାଇକି ରାତିକି ପୁଣି ଆସିଲା ବେଳକୁ ଛଅଟା ସାଢ଼େ ଛଅଟା ଏମିତି ହେଇଯାଏ। ସାଡୁ ଆସିଲା ବେଳକୁ ଏମିତି ଟାଇଡା ଲାଗୁଥିବ ବିଶ୍ୱାସ କର ଶୋଇଏ ଖାଲି ଶୋଇବା ଛଡା ଆଉ କିଛି ଦେଖା ଯାଏନି ମୋତେ।
ହଁ ହଁ ନାଇଁ ମୁଁ ଏମତି ନୁହଁ ମୁଁ ସେମିତି ଯେତେବେଳେ ଫୋନ ଫାନ୍ ଦେଖା ଦେଖି ହୁଏ ସେତେବେଳେ ତ ମୁଁ ଲେଟ ଯାଏ ଶୁଏ। ଆଗୁରୁ ଯତେଳେ ମାନେ ପଢାପଢି ଆଁ
ମୋ ଆଗରେ ଫୋନ ଥୋଇ ଦେଲେ ବି ଯା ମାନେ ଏବେ କୁଇଷ ମାନେ ଚିଆଇ ଯାଉଛି ଅଧିକ ସମୟ ଯାଏ। ଆଗରୁ କିନ୍ତୁ ବହୁତ ଭଲ ରୋଷେଇ ପଡ଼େ, ବଡ ମତେ କେହି ଦେଖିନଥିବେ ଯେମିତି ଆଠଟା ହେଇଯାଏ କେହି ମତେ ଦେଖି ନାହାନ୍ତି। ଆ ମାନେ କୋ ଚିଙ୍ଗରେ ସାର୍ ମାନେ ଡେଲି ଆସନ୍ତି ଦଶମ ବେଳେ ପ୍ରାୟ ସାର୍ ମାନେ ଆମ ଘରକୁ ଆସନ୍ତି।
ଆ ହଁ ହଁ।
ଆରେ ଗୋଟେ ମଜା କଥା ଶୁଣିବ ହାଁ ହାଁ। ଘରେ ମୁନି ଉଁ
ହଁ
ମୋର ତ ମୁଁ କିନ୍ତୁ ମାନେ ପାଠ କିନ୍ତୁ କରିକି ନବା କଥା ଅପଡେଟ ପାଠ ମୋର ଅପଡେଟ ଥିବ।
ହଁ।
ସିଏ ମାନେ କଣ ସବ କୋଚି ନଉଚନ୍ତି। ପିଲା ଭଲ ପଢିଲେ ମାନେ କୋଚିର ଉନ୍ନତି ହବ ଉଁ ତୁ ପାଠ ନ ପ ମାନେ ଘରେ ନ ପଢିକି କେତେ ହେଇଛୁ ସମୟ ଜାଣିଚନ୍ତି ଘରେ ସନ୍ଧ୍ୟାବେଳ ଟାରେ ଶୋଇପଡେ।
ହଁ ହଁ ହଁ।
ସେଟା ଟିକେ ଘଣ୍ଟାଟା କୁ ବେଶ ନହେଲେ ନଅଟା ହେଲେ ପ ସାଡୁ ଆଇଲା ବେଳୁ ମୋର ପେସେନ୍ସ ହଉନି ପାଠ ପଢିବାକୁ ମୁଁ ଆଉ କଣ କରିବି? ଉଁ ସେଥିପାଇଁ ପ୍ରାୟ ସମୟ ଆସନ୍ତି ଏଇ ରାତିରେ କଣ ନା ଆ ଗଲେ କାଳେ ସେ ଆମେ ଯିବୁ କହିଲେ ସେ ମାନେ ବସିଥିବ ଜବରଦସ୍ତି ବସିକି ପାଠ ପଢୁଥିବେ ହେଲେ ମୁଁ କଣ କରିବି ମୁଁ ବହି ଧରିଥିବି ମୋର ବହି ତକିଆ ହେଇଯାଇଥିବ ମୁଁ ମୋର ଶୋଇ ପଡିଥିବି। ଦିନେ ଆସିଲା ବେଳକୁ ସେ ଏମିତି ବୁଝା ବୁଝି କରନ୍ତି। ସେ ମାନେ ସାର୍ ମାନେ ଯୋଉମାନେ ପଢାନ୍ତି ସେମାନେ ବି ପଢାନ୍ତି? ଉଁ ସେ ମାନେ ଆସିଲା ବେଳକୁ ଯୋଉମାନେ ବୁଝା ବୁଝି କରନ୍ତି ଆମେ ତାଙ୍କୁ ଭାଇ ବୋଲି ଡାକୁ।
ହଁ ହଁ।
ସେ ବି ପଢ଼ାନ୍ତି ବି । ଦେଖିଲା ବେଳକୁ ଇଏ କଣ କରୁଚି ଶୋଇଚି। ଶୋଇଛିି ଯେତେବେଳେ ସେ । ଥରେ ମୁଁ ତ ଡାକିଲି ପିଲାମାନେ ଡାକୁଛନ୍ତି ଯେ। ମୁଁ ତୁ ତ ତାପରେ ମୁଁ ଯେମିତି ନଶୁଣିଲି ମୋର ନିଦ ଜୋରେ ଲାଗିଯାଇଚି। ସେତେବେଳେ ସା କେଇଟା ବାଜିଚି ଖାଇବ ସେ ସାତ ଦଶ ମିନିଟ କେତେଟା ହେଇଯାଏ। ମୁଁ ଏମିତି ନିଦରେ ଶୋଇଚି ମାନେ ବହି ଉପରେ ମୁଣ୍ଡ ଦେଇକି ମୁଁ ଶୋଇଚି ଆଉ।
ହଁ।
ତାପରେ ସେ ଆସିକି ସେ ଯୋଉ ଭାଇ ହେବେ ସେ ଆସିକି ବସିଛନ୍ତି। ଆଉ ଆରାଧନା ଉଠୁନ।
ହଁ।
ମତେ ହଲେଇ ଦେଇଛନ୍ତି ଉଠିବାକୁ ମୁଁ ସେତେବେଳେ ମାନେ ସେ ନିଦରେ କିଏ ବେ କହିକି ହାତ ପେଲି ଦେଇଚି। ତାପରଠୁ ସେଠୁ ଦେଈ ହେରିକା ସମସ୍ତେ ହସୁଛନ୍ତି। ମା ଦେଈ ସମସ୍ତେ ହସୁଛନ୍ତି। ଆଉ ସେ ଦି ଜଣ ବି ଭାଇ ଆସିଥିଲେ ତାଙ୍କ ସହିତ। ହୁଁ, ତାପରେ ଦେଇ କହିଲା ଇଏ ବା ବାପି ଭାଇ ତ କି ତାପରେ ମୁଁ ସେଉଠୁ ଉଠିକି ତାଙ୍କ ନାଁ ଶୁଣିଲେ ମାନେ ପ୍ରବଳ ଭୟ ସେତେବେଳେ। । ଉଠି ଏ ବହିଟାକୁ ଧରିଦେଲି। ବହିଟାକୁ ଧରିଦେଲି ବୋଲି ନିଦ ବାଉଳରେ ବହି ଧରି ଚି। ବହି ପୁଣି ଓଲଟିଆ ଧରିଚି।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
ଏମିତି କରୁଛନ୍ତି ଆଉ। ଆରଧନା ମାନେ ବହିଟାକୁ ନେଇଯାଇକି ଆରଧନା ବହିଟାକୁ ଏମିତି ଧରନ୍ତିନି ଏମିତି ଧରନ୍ତି।
ହେଁ ହେଁ ହେଁ।
ସେଇ ଦିନ ତୁ ମାନେ କୋଚିଂ ରେ ମତେ ସବୁବେଳେ ଆ କ୍ଲା ସ୍ ରେ ଚିଡେଇବେ ଆଉ। ଆଉ ଏମିତି ମୁଁ ଯାଇଥିଲି ନାଇଁ ମ ଡାଇରେକ୍ଟ କହିବେ ମତେ କହିଲ କିଏ ବେ ମୁଁ ତତେ ଚିହ୍ନିନି ତୁ କିଏ ବେ।
ସେ ନିଦରେ ଥିଲେ ମାନେ ସେ ପାଟିରୁ କଣ ନାଇଁ କଣ ବାହାରିଯିବ।
ଉଁ।
ହ
ସେଇ ଦିନଠୁ ରାଗ ରଖିଚୁ ମତେ ସମସ୍ତେ ରାଗ ମାନେ ସେ ପ୍ରକାରିଆ ରାଗ ନୁହଁ ମୁଁ ତାଙ୍କୁ କହିଲି ବୋଲି। ମାନେ ପାଠ ପଢୁନି ସବୁବେଳେ ଯାଇକି ଶୋଇ ପଡୁଚି ଘରେ ଆଉ। ସେ ତା ରେ ବି ବହୁତ ଟାଇମ ଆସିବ। ମୋର କଣ ଅଭ୍ୟାସ ହେଇଚି ମୁଁ ଆଉ କଣ କରିବି।
ହଁ।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
ଏବେ ବି ଜଲ୍ଦି ଶୋଇପଡ଼?
ଏତେ ଜଲଦି ସୋଉନି ଯଦିଓ ସେଟା ଦଶଟା ଭିତରେ ଦିନେ ଦିନେ ବି ଏଗାରଟା ବାରଟା ବି ହେଇଯାଉଛି।
ହଁ ହଁ।
ବେଶୀ ଜଲଦି ଆଉ ଶୋଇବୁନି ମାନେ ଶୋଉଥିଲି ଏବେ ଧୀରେ ଧୀରେ ଧୀରେ ଧୀରେ ଏତେ ଜଲଦି ଶୋଇବା କମଉଛି ସନ୍ଧ୍ୟାବେଳେ ଶୋଇବା ଭଲନୁହଁ। କିଛି ନହେଲେ ଏପଟ ସେପଟ ଟିକେ ହେଇଯାଉଛି। ଯଦି ହଁ କିଛି କାମ ନାହଁ କି ପାଠପଢ଼ା ସରଯାଇଛି। ଦେହ ଟିକେ ଦେହଟା ପ୍ରାୟ ଖରାପ ହଉଛି ଦେହ ଟିକେ ଭଲ ଲାଗୁନି ଯାଇକି ଶୋଇ ପଡେ଼। ତଥାପି ଆଠଟା ପରେ ଆଠଟା ସାଢେ ଆଠଟା ପରେ ଆଉ ବେଳା ବେଳି ଏତେ ଶୋଉନି।
ହୁଁ ହୁଁ ହଁ ହୁଁ।
ମୋର ଟିକେ ମ୍ୟାଥ ଭଲ ହୁଏ ବୋଲି ଆଲଜେବ୍ରା ମ୍ୟାଥର ଯେତିକିଯାକ କ ରିଭିଜନ ତୁ କରେଇବୁ। ନ ହେନେ ସେ ପଢ଼ାନ୍ତି ମ୍ୟାଥ। ଯୋଉ ଯେତିକି ଯାକ ଯାହାର ଡାଉଟ ତୁ ବୁଝେଇବୁ ଆଉ ପଳେଇବେ ଆମକୁ ତାକୁ ଦେଇଦେବେ ଯାହା ଯେତେକ ଡାଉଟ ତାକୁ ପଚାରିବ ଯଦି ସେ ନ ବୁଝେଇ ପାରିବ। ମୁଁ ସାମ୍ନାରେ କିଏ ସାର୍ ଥିଲେ ମୁଁ ମାନେ ଆଗରୁ ଏତେ କମ୍ଫର୍ଟେବୁଲ ମତେ ଲାଗେନି ବୁଝେଇବାକୁ ଏବେ କିନ୍ତୁ ସାର୍ ଥିଲେ। ମୁଁ ଯୋଉଟା ମାନେ ବୁଝେଇବାକଥା ଯେମିତି ବୁଝେଇ ଦେବି ହେଲେ ବି ଟିକେ ଅନକମ୍ଫର୍ଟେବଲ ଲାଗେ କିନ୍ତୁ ବେଳେ ଟୋଟାଲ ମାନେ ମୋ ପାଟରୁ କିଛି ବାହାରିବନି ଆଉ।
ଓହୋ।
ତାଲେ ସେଦିନ ତଳକୁ ପଳେଇବେ ମୁଁ ସବୁଠୁ କରିଦେଇଥିବି ପିଲା ଯୋଉଠି ଯାହା ପଚାରିବେ ବୁଝେଇଦେଇବି। କହିଲା ସେ ଯୋଉଠି ନ କହିପାରିବ ମତେ କହିବା ତମ ମାନେ ପାଠ କରିକି ନେବି ଉଁ ତା ଦେହରେ ପୁଣି ମାନେ ପୁଣି ସା ପାଠ ହଉ କି ଲେଖାପାଠ ହଉ ମୁଁ କହେଲେ ଘରେ ବିନ୍ଦୁ ବିସର୍ଗ ମାରେନି। ସ୍କୁଲ ଯୋଉ ଫାଙ୍କା ପିରିଅଡ ମୁଁ ମୋର କରିଦେଇଥାଏ ଆଉ ଯୋଉଟା ଯେତେବେଳେ ପଢା ହଉ ଲେଖା ପଢା କରିଦିଏ।
ହଁ।
ଯେତିକି ବି ପଢା ମୁଁ ତାକୁ ପୁରା ଧ୍ୟାନ ଦେଇକି ମୁଁ କିନ୍ତୁ ଶୁଣେ କ୍ଲାସରେ ଟୋଟାଲ ଡିଷ୍ଟର୍ବ କେବେ ବି ହବାର ନାହିଁ। କ୍ଲାସରେ ପଢା ହଉଛି ମାନେ ସ୍କୁଲରେ ହଉ କୋଚିଂରେ ହଉ ପୁରା ମନଧ୍ୟାନ ଦେଇକି
ହଁ।
ସେଇଟା ମୋର ଟିକେ ଭଲସେ ମନେ ରହିଲେ ଆଉ ଟିକେ ଟିକେ ଦେଖିଦେଲେ ସେଇଟା ମନେ ରହିଯାଏ ଆଉ। ଉଁ ସ୍କୁଲରେ ଫାଙ୍କା ପିରିଅଡ ଯଉ ମିଳେ ମୁଁ କୁଆଡେ ବାହାରକୁ ଯିବାର ନାଁଇ ମୁଁ ସେଇ ଗୋଟେ ରୁମ ଭିତରେ ପଶିଥାାଏ। ତ ତ ପଠେଇବା ମୋର ତ ଟାଇମ ହବନି ମୁଁ ତ ଶୋଇବି ଜାଣିଛି। ମୁଁ ସେଇଠି ପଢଛିି ଆଉ। ସବୁ ପାଠ ଦେଇ ସାଇଲା ପରେ ବି ଆଉ ସବୁଦିନ ଆଇଲାା ବେଳକୁ ବିଧା ଖାଇବି ଆସିବି ମାନେ ଶୋଉଛି ବୋଲି ଶୋଉଛି ବା। ପାଠ ପଢୁନି ଶୋଉଛି।
ହଉ ହଉ।
ହଉ ଦଶମ ମୋର ସରିଆ ଯାଏ ସବୁ ସାରଙ୍କ ଆଗରେ ବି ମତେ ଚିଡେଇବେ। ଆଉ ମୁଁ ଯାଇଥିଲି ତାଙ୍କ ଘରକୁ ମତେ କହିଲା ତୁ କିଏ ବେ। ମୁଁ ଖାଲି କହିଲି କିଏ ବେ, ମୁଁ କିନ୍ତୁ କହିଦେଇଛି କିଏ ବେ। କିଏ ବେ କହିଛି ମୁଁ ବି ଜାଣି କିନ୍ତୁ ତ ଘରେ ସେମାନେ କହିଲେ କିଏ?